ହ୍ୟାଲୋ। ହଁ। କଣ କରୁଚ? ହଁ ରୋଷେଇ ହଉଚି। ତମର ଜଲ୍ଦି ଜଲ୍ଦି ରୋଷେଇ ହେଇଗଲାଣି କଣ ଆଜି? ମୋର ଭଲ ଆଉ।
ଆଉ ତା ପରେ ଫାଙ୍କା କିଛି କାମ ନାହିଁ ଆଉ।
ଓହୋ କଣ ରୋଷେଇ କରୁଚ।
ତୁ କେବେ ଆସୁ? ଏଇ ଆଜି ହଉ ଉଁ କଲରା ଭଜା, ଆଉ ଭେଣ୍ଡି ଟମାଟୋ ଭ ଭଜା, ଭେଣ୍ଡି ତରକାରୀ, ଛଇଁ ଆଳୁ ଭଜା।
ଓ ହୋ। ଆଉ ତମର ସବୁ ଭଲ। ରଜ
ତୁ କଣ କରୁଚୁ ଏବେ? ହଁ ରଜ ଭଲ ଗଲା, ଯାଇଥିଲି ବୁଲିବାକୁ। ଅଁ ହଁ।
ହୁଁ।
ବୁଲିବାକୁ ଯାଇଥିଲୁ। ସାଙ୍ଗମାନେ ସବୁ ଆସିଥିଲେ। ଏଇ ଯାଇଥିଲୁ ଏଠି ଆମର ରଜ ମହୋତ୍ସବ ହଉଥିଲା ତ। ଦେଖିବାକୁ ଯାଇଥିଲୁ ଆଉ। ସବୁ ଦୋକାନ ଫୋକାନ ପଡିଥିଲା। ନା ତିନି ଦିନ୍ ମୁଁ ଗୋଟେ ଦିନ ଯାଇଥିଲୁ ଆଉ ସବୁ ବନ୍ଧୁ ଆସିଥିଲେ ଆମ ଘରକୁ। ଆଉ ସବୁ ଆମର ଏଇଠି ଝିଅମା ମାନେ ସବୁ ଆସିଲେ। ଏମିତି ଗଲା ଆଉ। ଆଉ ତୋର କେମିତି କଟିଲା? ବନ୍ଧୁ। ତାଙ୍କ ସେପଟେ ରଜ ଦୋଳି ଲାଗନା ତ। ସେ ଆମ ପଟେ ରଜ ରଜ ଦୋଳି ଦେଖିକି ବୁଲିବାକୁ ଆସିଥିଲେ ଆଉ।
ଗାଡି କରିକି ସବୁ ଆସିଥିଲେ ଅଟୋରେ ନା।
ହଁ।
ଓହୋ। ଆଉ ଯୋଉ ରଜ କଣ ପିଠା ଫିଠା ହେଇଥିଲା ସବୁ?
ଏଇ ପିଠା ଆମର ହେଇଥିଲା। ଯୋଉ ସିଙ୍ଗଡ଼ା ପିଠା ହେଇଥିଲା। ଆଉ କା କାକରା ପିଠା ହେଇଥିଲା, ଇଟିଲି ହେଇଥିଲା, ଦହିବରା ହେଇଥିଲା। ପୋଡ ପିଠା ହେଇଥିଲା। ଏଇସବୁ ଆଉ।
ହଁ
କିଏ କଲ କରିଛନ୍ତି ବୋଧେ।
କଣ କହିଲ?
ବୋଲି କିଏ କଲ୍ କରିଛନ୍ତି କି?
ହୁଁ
ହଁ ହଁ
କଲ କରିଛନ୍ତି। ହଉ ସବୁ ଭଲ ଦେହପା ଭଲ ନା?
ହଁ କେମିତି କଣ ହଉଥିଲା?
ମୋର ଭଲ ବୁଲି ବୁଲିକି କଟିଲା ସବୁ ଫାଷ୍ଟ ଦିନ ଗାଁ ରେ ବୁଲିକି ଡୋଳି ଖେଳିିଥିଲ। ସେକେଣ୍ଡ ଦିନ ଟିକେ ବୁଲିବାକୁ ଯାଇଥିନୁ। ମାର୍କେଟ ଆଡେ ବୁଲି ବେଲିକି ଆସିନୁ ଆସି ସେି ବିରି ଯୋଉ ବିରିୟାନୀ ଖାଇଥିନୁ ତାପରେ ଥଣ୍ଡା ପିଇିନୁ ପାନ ଖାଇଥିନୁ। ହଉ ଖାଇ ପିକି ଆଇ ଆଇସ୍କ୍ରିମ ଖାଇକି ଆସିଥନୁ ଆସିକି। ମୁଲି ବାଲିକି? ତାପରେ ଆମେ ଯାଇଥିଲିନୁ ଗାଡିରେ ମୋ ସାଙ୍ଗ ସବୁ ଆଉ ଆମେ ସବୁ ମିଶିକି ସବୁ ବୁଲିବାକୁ ଯାଇଥିଲୁ ସକାଳୁ ଗଲୁ ଆସିଲୁ। ହଁ ଗାଧୁଆଳ ହେଇଗଲା ବୋଧେ ଆସିନୁ ଆଉ।
ଓହୋ
ହୁଁ ଏଇସବୁ ଆଉ।
ଆଉ ଲାଷ୍ଟ ଦିନ।
କଣ କହିଲ?
ଆଉ ଲାଷ୍ଟ ଦିନ କୁଆଡେ ଗଲୁ?
ଲାଷ୍ଟ ଦିନ ଆମ ଗାଁ ରେ ଶାଢୀ ପିନ୍ଧିନୁ। ମୁଁ ବୁଲିନୁ ଏଇଆ ଆଉ
ଓ ହୋ
ହ
ଆଉ ରଜ ତ ସରିଗଲା ଏବେ ତ ସ୍କୁଲ କଲେଜ ସବୁ ଖୋଲିଯିବ ଏବେ କଣ ଖବର ମାନେ ଏବେ କଣ କରିବୁ?
କଣ କହିଲ?
ମୁଁ କହିଲି ରଜ ତ ସରିଗଲା ଏବେ ତ ସ୍କୁଲ କଲେଜ ସବୁ ଖୋଲିବ
ହଁ ରଜ ସରିଗଲା।
ହୁଁ ମନ ବି
ଏବେ କଣ ଦେଖିଆ ହଁ ପୁଣି ବର୍ଷେ ରହିଲା ଆର ବର୍ଷ ରଜ ଏଇଆ ଆଉ। ରଜ ସ୍କୁଲଲ ଖୋଲା ହେଲାଣି ଏ ସବୁ ଘର ଫାଙ୍କା ଫାଙ୍କା ଲାଗିବ ସବୁ ସ୍କୁଲ ଫୁଲ ପଳେଇବେ ଆଉ।
ହଁ।
ହୁଁ କୁଣିଆ ପୁଣିଆ ଆଜି ଆସିଥିଲେ ମୋ ଦେଇ ଆସିଥିଲେ। ଆଉ ଯିଏ ମୋ ସାନ ବାପାଙ୍କ ପୁଅ ସିଏ ଆସିଥିଲେ ସେ ସବୁ ପଳେଇଛନ୍ତି।
ହଁ।
ହଁ ଆମେ କାଲି ଅଛୁ ଘରେ ଯେତିକି ରହୁ ଆଉ। ମୁଁ ସାନ ମା ବି ଆଜି। ମୋ ସାନ ମା ବି ଆଜି ପଳେଇଲା ଏଠିକି ମାଡ୍ରାସ୍। ସାନ ଜେଜଙ୍କ ପାଖକୁ।
ତାଙ୍କ ଘରେ ତାହଲେ କିଏ?
ହୁଁ ଯୋଉ ଅଛନ୍ତି ହଁ ତାଙ୍କ ଝିଅ ଦି ଜଣ ଅଛନ୍ତି। ଆଉ ସାବ ତାଙ୍କ ବଡ଼ ଝିଅ ଯିଏ ବାହା ହେଇଯାଇଚନ୍ତି ସିଏ ଆସିଛନ୍ତି। ସିଏ ପଳେଇବେ ବୋଧେ ଆଉ ଶାଶୁ ଘର।
ଏଇ ଝିଅ ଦି ଜଣ ଏକୁଟିଆ ରହିବେ।
ହଁ ସେ ଥରେ ବି ରହିଥିଲେ ସେ ଯାଇଥିଲା ଥରେ ସିଏ ଥରେ ରହିଥିଲେ। ପୁଣି ଏବେ ଯାଇଚନ୍ତି ଯ ତାଙ୍କ ଦେହ ଭଲ ନାଇଁ। କଣ ଏଇ ଯୋଉ ମ ଗାଁର ସବୁ ଭଲ ନିତ। ତାଙ୍କ ସହିତ ପଳେଇଲେ ଆଉ। ହଁ ସେ ସମ୍ବଲପୁରୀ କପଡ଼ା ଟା ନହେ ନା ରଜରେ ସେଟା ଆସିଚି ତା ପାଖକୁ ସିଏ ରଖିଛି ସିଏ ଦବ ବୋଲି ମତେ ସେ ତା ଦେଇ ଘରକୁ ଯାଇଚି ତ ସେ ଆସିନି ଯାଇକି ଆଣିକି ଦବ ମତେ।
ଇଏ ସେ ଯୋଉ ପୋଷ୍ଟ ଅଫିସର ଦିଦି।
ହଁ ନା, ନା ସେ ମୋ ସାଙ୍ଗ ଗୋଟେ ଅର୍ଡର କରିଥିଲା ତ ତା ମୋବାଇଲ ରେ ସେ ତାଙ୍କ ଘରେ ଅଛି ସେ ତାଙ୍କ ଘରେ ଦେଇଦେଇ ଆସିଚନ୍ତି।
ହୁଁ।
ହୁଁ।
ସେ ତା ଠିକଣାରେ ଅର୍ଡର କରିଥିବ ଆଉ?
ହଁ। ମୁଁ ପୁରା ଡ଼ରି ଯାଇଖିଲି ମୁଁ କହିଲି ଆସିବ ନାଇଁ ନା କଣ ମୋ ପଇସା ଗଲା ଦେଖିଲା ବେଳକୁ ଯାହା ହଉ ଆଇଲା।
ହୁଁ ପୋଷ୍ଟ ଅଫିସ ମାନେ ଗଲୁଣୁ ବୋଧେ। ହେ ଦି ତିନି ଥର ଡାକ ଘରକୁ ମାନେ ଦି ତିନିଥର ଯାଇକି ଖାଲି ପଚାରିକି ଆଇଲିଣି। ଆଇଲାଣି ନା, ଆଇଲାଣି ନା ସିଏ ଖାଲି ମନା କରୁଚନ୍ତି ନା ଆସିନି। ଆସିଲେ ଆମେ ନେଇ ଘରେ ଦେଦେଇ ଆସି ଆସିବୁ ସେ ମନା କରୁଚନ୍ତି।
ଯାହା ହଉ ଆସିଲ ତ ଆଉ।
ହଁ ଯା ହଉ ଆସିଲା ରଜ ପରେ ଆସିଲା ଆଉ ତିନି ଦିନ ରଜ ପରେ ତିଆରି କରିବି ଆଉ ସିଲେଇ କରିବି ଆଉ।
ତିଆରି କରିଦେ ପାଣି ଭାର ଯେତେବେଳେ ନେଇକି ଯିବୁ ପିନ୍ଧେଇ କି ପଳେଇବେୁ।
ହଁ, ହଁ। ଏଥର ନେଇକି ଯିବାର ଅଛି ଦେଖିବା କଣ ହଉଚି। ଯିବେ ଯଦି ସବୁ ଜିମି ନହେଲେ ନାହିଁ।
ହଁ ନା ମୁଁ କହିଲି ପଳେଇବା ଗାଡିରେ ପଳେଇବା। କହିଲି ତ ବୋଉ ତ ବୋଉ ଏଥରେ ନେବେ।
ନେବେ ଆଉ ଯିବି କିୟଣ ଦେଖିଲେ ହବ ପଚାରିଲେ ତାକୁ ଆଉ।
ଓହୋ।
ହୁଁ।
ଅନିଲି ଗାଡିରେ ପଳେଇବା ନହେଲେ ପାଣି ଢାଳିକି ଫୁଣି ସାଙ୍ଗ ହେଇକି ପଳେଇ ଆସିବା।
ହଁ ସେଇଆ କରିବା ନହେଲେ ଆଉ। ଆମ ଗାଁ ରରୁ ବି ବହୁତ୍ ଲୋକ ଯାଉଛନ୍ତି ପାଣି ଭାର ନେଇକି ତାପରେ ରଥଯାତ୍ରା ପରେ ନା କଣ ବାସ ଶ୍ରାବଣ ମାସ।
ହଁ ଆଗେ ଏବେ ରଥଯାତ୍ରା ପଡ଼ିବ ଆଗେ। ରଥଯାତ୍ରା ଆଷାଢ଼ ମାସ ସିଏ ପଡ଼ିବ ଶ୍ରାବଣ ମାସ।
ହଁ ରଥଯାତ୍ରା ରେ ବି ଆମର ରଥ ଟଣା ହବ ଆମ ଗାଁ ରେ।
ହୁଁ।
ହୁଁ ରଥ ସଜଡ଼ା ହବ। ପଟା ରେ ଦୋଳି ଲଗା ହେଇଛି ଯୋଉ ରଜରେ ମୋ ଦୋଳିରେ ପଟା ତାର ଝୁଲୁଛି ତାର ସବୁବେଳେ। ରାତିରେ ବି ଆଣୁନାହାନ୍ତି ତାକୁ।
ଆ ତାକୁ ନେଇ ଆସନା ସେ ସେମିତି ରହିଯିବ ସେ ଦୋଲିରେ।
ଆଁ
କଣ କୁହନ୍ତି ବା ଦୋଳି ଖାଲି ଝୁଲିଲେ କିଏ ରହିଯାନ୍ତି। ଭୂତ।
କିଏ ତାଙ୍କର ଖୋଲିକି ଆଣୁ ନାହାନ୍ତି ଜମା ସେମିତି ତାଙ୍କର ପଟା ତାର ଝୁଲୁଛି। ହଁ ସେପଟରେ ବା ମୋର ପୁରା ଫାଙ୍କା ଏରିଆ ନା। ପୁରା ମାନେ ଫାଙ୍କା ଜାଗା ଟା ସେଠି ରହି ରହି ଯାଆନ୍ତି ଥିବେ ବୋଧେ। କହିଲେ ନେଇ ଆସିବେ ଦୋଳି ବି ଖୋଲି ଦବୁ। ବହୁତ୍ ଝଗଡା ଝାଟି ହେଇକି ଦୋଳି ଲଗା ହେଇଛି। ଏଇଆ।
ହ୍ୟାଲୋ।
ହଁ।
ହୁଁ ଶୁଭିଲାନି।
ମୁଁ କହିଲି ଆମର ଯୋଉ ଝଗଡ଼ା ହେଇକି ଦୋଳି ଲଗା ହେଇଛି।
କଣ ପାଇଁ?
ଏଇ ଗୋଟେ ଇଲେକ୍ଟ୍ରି ଇଲେକ୍ଟ୍ରି ଖୁଣ୍ଟ ଟେ ବସିଛି ସେଇଠି ସେଇଥିପାଇଁ ବହୁତ୍ ଯୋଉ ଲୋକମାନେ କାଳେ କିଏ ଛୁଆ କିଏ ଇଏ କରିଦେବେ। ଛୁଆ କିଏ ହାତ ମାରିଦେବେ କଣ କରିବେ ସେଇଥିପାଇଁ ତାକୁ ଦୋଳି ଲଗେଇବା ପାଇଁ ମନା କରୁଥିଲେ ସବୁ।
ଓ ହୋ।
ମନା କରୁଥିଲେ ଆମେ ବହୁତ୍ କଷ୍ଟରେ ଲଗେଇଲୁ ସବୁ ମିଶିକି। ଲଗେଇକି ତାପରେ ଜଲଦି ବି ଖୋଲିଦେମୁ ଆଉ।
ଓହୋ।
ହୁଁ ଏଇଆ ଆଉ। ଆଉ ଆଉ ସବୁ ଭଲ ତମର?
ମୋର ସବୁ ଭଲ।
ହୁଁ ହୁଁ।
ଆଗରୁ ଯେତେବେଳେ ଛୋଟବେଳେ ରଜ ପଳେଇଲେ କାନ୍ଦ ମାଡି଼ବ ନାଇଁ? ସ୍କୁଲ ଖୋଲିଯିବ ସ୍କୁଲ ଯିବାକୁ ସ୍କୁଲ ଯିବା ପାଇଁ ଡ଼ର ମାଡି଼ବ ଛୁଟି ହେଇଯାଇଥିବ ନା ଦି ମାସେ।
ହୁଁ।
ଦି ତିନି ଦିନ ସ୍କୁଲ ବି ଯିବାକୁ ଭଲ ଲାଗିବନି?
ହଁ ବା ଏବେ ଏବେ ତ ଆଉ ରଜ
ହଁ। ଏବେ ତ ପିଲାଙ୍କର ସବୁ ଅନଲାଇନ କ୍ଲାସ ହଉଛି ଛୁଆଙ୍କ ଡର ଫର କିଛି ନାହିଁ। ହ୍ୟାଲୋ। ହ୍ୟାଲୋ।